କରୁଛନ୍ତି
ହଁ ବସିଥିଲି ଆଉ ରୁଟି ହେକା କରିକି ଆସିକି ବଇ ଥିଲି ଆଉ।
ଆଉ ଦିଅ ଭଲ ଅଛି ହଁ ଆମେ ବି ବସ ଚୁ ଆଉ ଆମେ ବସିଛୁ ଆଉ।
ହଁ ହଁ। ହଁ ଦେହ ପାଆ ସେମିତି ଚାଲିଛି ଆଉ ଏବେ ତ ଅଣ୍ଟା ଏଇ ଆଣ୍ଠୁ ଯୋଉ ଭଳିଆ ହଉଛି ଯେ ଦେହ ପା ମାନେ ବହୁତ ଖରାପ ମୁଁ ଟିକେ ଏଇ ଏଇ ପର ଅପରି ଦିନ ମାନେ ଶୋଇଥିଲି ଶୋଇଥିଲି ଉଠିଲା ବେଳକୁ କାହିଁ ଅଣ୍ଟା ଟା ଏତେ ଜୋରେ ପେନ୍ ହେଲା ଆଉ ଉଠି ପାଇଲିନି ମାନେ ବହୁତ ଜୋରେ ମାନେ ବିନ୍ଧା ହେଲା ଯେ ଆଉ ଉଠି ହେଲାନି ମାନେ ଏମିତି ଆଣ୍ଠୁ ଗଣ୍ଠି ଟିକେ ଦେହ ଟିକେ ଖରାପ ରହୁଛି ଆଉ।
ହୁଁ ହୁଁ। ଆଉ ଆଜି ଆମେ କିଛି ମା ବିଷୟରେ କଥା ହେଇପାରିବା?
ହଁ ଆଜ୍ଞା ଆଜ୍ଞା କୁହନ୍ତୁ।
ମା ମାନଙ୍କୁ ଯୋଉ ଆଜିକାଲି ଛାଡି ଦଉଛନ୍ତି ବୁଦ୍ଧ ଆଶ୍ରମରେ ମାନେ ତାଙ୍କ ପାଇଁ ମାନେ କେମିତି ଆମେ ତାଙ୍କୁ ବୁଝିଇ ପାରିବା କଣ କେମିତି ଟିକିଏ କହୁନାହାନ୍ତି?
ଦେଖ ଏଇଟା ଠିକ୍ କଥା କହିଲେ ଆପଣ ମାନେ ମାଆ ମାନଙ୍କୁ ମୁଁ ବହୁତ ଜାଗାରେ ମୁଁ ଦେଖୁଛି ଯେ ମାଆ ବା ବାପା ଙ୍କୁ ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି ଏଇଟା ଠିକ କଥା କହିଲେ। ଦେଖ ମା ଟି ଯେତେବେଳେ ମାନେ ଛୁଆ ଟାକୁ ଦଶ ମାସ ଗର୍ଭରେ ରଖି। ତାର ମୂଲ୍ୟ କିଏ ଦେଇପାରିବ କି? ଯେତେ କଷ୍ଟମା ସହିକି ଯେତେ କଷ୍ଟମା ସହିକି ଗର୍ଭରେ ଦଶ ମାସେ ଦଶ ଦିନ ସେ ଗର୍ଭରେ ରଖିକି କେତେ କଷ୍ଟ ସହିକି ସେ ଛୁଆ ଟିକେ ଜନ୍ମ ଦବ। ତାପରେ ଦେଖ ମାନେ ସେତିକି ଗୋଟାଏ କରେ ସେ ଛୁଆଟିିକି ମାନେ ଏଁ ତାକୁ ତା ଦେହ ପାର ଯତ୍ନ ମାନେ କେନ୍ତୁ ମୁଁ ଛୁଆକୁ କଣ ହେଇଛି ତାକୁ ପୁରା ଦାୟିତ୍ୱ ନେଇ କ୍ଷୀର ହେକା ଦେଇକି ତାକୁରଖେ ଛୁଆ ଟିକେ ଟିକେ ବଡ ହବ ରାତିରେ ଦେଖ ବି ଦେଖ ଛୋଟ ବେଳେ ବି ସେ ମା ମୋ କଥା ବି ମୁଁ ନିଜେ କହୁଛିି ଦେଖ ମାନେ ରାତିରେ ବି ମୁଁ ଶୁଏନି ବି। ସବୁ ମା କଥା ବି।
ସବ୍
ସେ ମାନେ ମୋ ଛୁଆର ମୋ ଛୁଆର ଟିକେ କଣ ହବ କି ମୋ ନାହିଁ ମୁଁ ଶୋଇପଇଲେ ମୋ ଛୁଆ ମାନେ ଏ ଇଏ ହେଇଯିବ କି ଦେହ ପା ଖରାପ ହେବ କି ମୁଁ ମାନେ ଏପଟକୁ ବୁଲିଲେ ମୋ ଛୁଆ ଅଣନିସ୍ଵାଶି ଲୁଗାପଟା ମୁଁହରେ ପକେଇ ଦବ କି ଏମିତି ହେଇକି ରାତି ସାରା ଗୋଟେ ମା ବି ଶୋଇପାରେନି। ମାନେ ଏମିତି ଛୋଟରୁୁ ତା ଛୁଆକୁ ବଡ କଲା ଯାଏ କିନ୍ତୁ ସେ କାହିଁକି। ମାନେ ଏମିତି ବି ଆଜିକାଲି ଲୋକ କରୁଛନ୍ତି ମା ବା ଯେତେବେଳେ ବାହା ଶାହା ହଉଛନ୍ତି। ତାଙ୍କ ସ୍ତ୍ରୀ ମାନେ ହଉଛନ୍ତି ତାଙ୍କର ପିଲା ଝୁଆ ହଉଛନ୍ତି ମାଁ ବାପାଙ୍କୁ କାହିଁକି ବୃଦ୍ଧାଆଶ୍ରମ ଛାଡୁଛନ୍ତି ଏଇଟା କଣ ଠିକ୍ କି ଠିକ୍ ନୁହେଁ।
ସେଇଟା ଜମା ଠିକ ନୁହେଁ।
ଶୁଣ ଆମକୁ ଯଦି ମା ମାନେ ପାଞ୍ଚଟା ପିଲାକୁ ଯଦି ଗୋଟେ ମା ଯଦି ପାଳି ପାରୁଛି। ଗୋଟେ ମାଆ କୁ ପାଞ୍ଚଟା ପୁଅ କଣ ପାଳି ପାରିବେନି?
ନିହାତି ପାଳିପାରିବେ ସେଇ ଟା ଆଜିକାଲି ମାନେ ପାଠସାଠ ପଢିକି ସେ ପିଲା ଗୁଡା ହିଁ କରୁନାହାନ୍ତି କାହିଁକିନା ସେ ନିଜେ ହିଁ ବୁଝନ୍ତେ ମୋ ମା ରାତିରେ ଖାଏନି ଶୁଏନି ବହୁତ କଷ୍ଟରେ ଆମକୁ ପାଳିଛି। ଯଦି ସେମାନେ ହିଁ ଯଦି ଭାବି ଥାନ୍ତେ ଯୋଉ ଝିଅ ଟା ବି ଆସିଥାଏ। ସେଇ ଝିଅ ଟା ବି ନିଜେ ଯଦି ଭାବିଦେଏ ମୋ ମା ଯେମିତି ସେମାନେ ହିଁ ମୋ ପାଇଁ ସେମିତି। ସିଏ ଯଦି ଭାବି ଦଅନ୍ତେ ସେତି ସେଇଟା ହିଁ ସବୁଠେ ଠିକ ହୁଅନ୍ତା କିନ୍ତୁ ଆଜିକାଲି ପିଲା ତ ଜମା ମାନିବାର ନାହିଁ ମାନୁନାହାନ୍ତି ଆଉ
ଦେଖ ସେମାନେ ହଉଛନ୍ତି ଦେଖ ସେମାନେ ଆସିଲେ ଝିଅ ସେ ବୋହୂ ଆସ ଥିଲେ ବୋହୂ ପୁଅ ଯଦି ଆମର ଠିକ୍ ଥିବ ଆମେ ଯଦି ନାହିଁ ମୁଁ ମୋ ମାଆ ମୋତେ ଏତେ କଷ୍ଟ ସହି ଗଡ଼େ ଛୁଆର ଯଦି ଦେହ ପା ବି ଖରାପ ହଉଛି ସେ ମା ରାତି ସାରା ବି ସୋ ଶୋଇପାରୁନି ମାନେ ମୋ ଛୁଆଟାର ଦେହ ଖରାପ ଅଛି କି ଜର ହଉଛି। ମୁଁ ଓଦା କପଡ଼ା କରିକି ମୋ ଛୁଆଟାକୁ କେନ୍ତେ ପୋଛିିଦିଏ। କି ମେଡିସିନ ମୋ ଛୁଆଟାକୁୁ ଖୁଆଇଦିଏ ବିଶ୍ୱାସ କରିବନି ମୋ କଥା କହୁଛିଁ ରାତିସାରା ମୋ ଛୁଆଟାକୁ ଧରିକିଁ କୋଳରେ ବସେ। ମୋ ପୁଅ ଥିଲା ଛୋଟିଆଟା ହେଇଥିଲା ମୁଁ ସେମିତି କୋଳରେ ଧରି ସେମତି ରାତି ସାରା ସେତି ବସିଥିଲି। ମୋ ପୁଅ ଦେହ ଖରାପଥିବ ବୋତଲ ଯେତେବେଳେ ବି ସେ ପିଉଥିବ। ମାନେ ତରେ ବାନ୍ତି କରିଦେଇଥାଉ ମୋ ପୁଅକୁ ଧରିିକି ମୋ କାନ୍ଧରେ ପକେଇ ଏ ଘର ସେ ଘର ସେମିତି ଏପଟ ସେପଟେ ଖାଲି ବୁଲୁଥିବି କେହି ବିି ତା ବାପା ବି ଶୋଇଥିବେ ତା ଜେଜେମା ବି ଶୋଇଥିବେ। କିନ୍ତୁ ମୁଁ ମୋ ଛୁଆ ମୋ ଛୁଆ ପାଇଁ ମୋର ଚିତା ମୁଁ କାନ୍ଦି ପକାଏ ଟିକେ ଟିକେ ଯାହା ହା ହେଲେ ବି ମୋ ଛୁଆର ଦେହ ଖରାପ ହେଲେ। ମୁଁ କାନ୍ଦିପକାଏ ତାକୁ ଯଦି ବି ଗୋଟେ ରାଗିକି ଗୋଟେ ବାଡେଇ ଦେଇଥିବି। ମୋ ମନ ବୁଝିବନି ମୋ ପୁଅଟାକୁ ବାଡେଇଲି। ମୋ ମନଟା ପୁ
ନିହାତି ଦିଦି ଶୁଣ ଦିଦି ଆମେ ତମେ ବି ଯୋଉ କ କଥାଟା କହିଲା ମୁଁ ସେଥିରେ ସବୁଥିରେ ଠିକ୍ ମାନେ ରାଜି ଅଛି। କିନ୍ତୁ ଆମେ ଯେମିତି ସେଇ ଜିନିଷ ଟା ଅନୁଭବ କଲେ। ଆମେ ବି ଆମ ଶାଶୁ ବି ସେଇ ଜିନିଷ ଟା ଅନୁଭବ ନିହାତି କରିଥିବେ ଆମେ ସେ ସେଥି ପାଇଁ ଆମେ ହଉ କି ସେ ଯିଏ ବି ହଅନ୍ତୁ ମାନେ ଆମେ ଯଦି ଯଦି ବୋହୂ ମାନେ ଶାଶୁଟା ଶାଶୁଙ୍କୁ ନିଜ ମା ଭଳିଆ ଦେଖିବା ନିହାତି ଆମେ ଆମ ଶାଶୁ ବି ଆମକୁ ମାଆ ଭଳିଆ ଦେଖିବ ନିହା ତୀ ଆମେ କହିବା ଆମ ସାଶୁ ଆ ଆଜିକାଲି ଦେଖୁଛେ ତ ଶାଶୁମାନଙ୍କର କଥା ଯଦି ଆମେ ବି ଚାହିଁବା ବୋହୁମାନେ ନିହାତି ଶାଶୁମାନଙ୍କୁ ବି ଚେଞ୍ଜ କରିପାରିବା କାହିଁକି ନା ଯଦି ସେିଏ ଗାଳି ଦେଲା ଆମେ ଟିକେ ସହିଯିବା କାହିଁକି ନା ଆମେ ନିଜ ମାଆ ଭଳିଆ ସହିବାକୁ ବାଦ ଧ୍ୟହବା ସିଏ ବି ତାଙ୍କ ପୁଅକୁ ଏମତି ବହୁତ କଷ୍ଟରେ ନିହାତି କରିଛନ୍ତି। ଆମେ ଦେଖିଲେ ନା ଆମ ମା ଯଦି ଆମ ପାଇଁ ଏମିତି କରିପାରିବ। ତାଙ୍କ ମା ବି ସେମିତି କରିପାରିବ।
ଆଜ୍ଞା ଠିକ କଥା କହିଲେ ମାନେ ଦେଖ ଆମ ମା ଯଦି ଆମକୁ ଏ ଆଜ୍ଞା କୁହନ୍ତୁ କୁହନ୍ତୁ?
ହଁ ନାଇଁ କୁହନ୍ତ ତମେ
ଆଉ ମାନେ ଗୋଟେ କଥା ଦେଖନ୍ତୁ? ହ ମା ଗୋଟେ ଆମ ମାଆ ବି ହୁଅନ୍ତୁ ନା ତାଙ୍କ ମାଆ ବି ସିଏ ବି ଆମ ମାଆ। ଜଣେ ଜନ୍ମ ଦେଇଛନ୍ତି ଜଣେ ଆମକୁ ପାଳୁଛନ୍ତି। ଜାଣିଛନ୍ତି ଜଣେ ହଉଛନ୍ତି ଦେବକି ଜଣେ ହଉଛନ୍ତି ଯୋଶୋଦା ମା। ବୁଝିପାରୁଛନ୍ତି କି ଏଇଭଳିଆ ଜଣେ ମାନେ ତାଙ୍କ ତାଙ୍କ ପାଖକୁ ଯଦି ଆମେ ଜନ୍ମ ଦେ ତାଙ୍କ ଆମ ଦାୟିତ୍୍ୱ ଆମେ ତାଙ୍କର ଆମ ଯ ଜନ୍ମ ଆମକୁ ଦେଇଛନ୍ତି। ଗ ମା ଆଜି ସିଏ ଆମକୁ ଜନ୍ମ ଦେଇଛନ୍ତି ଆମେ ତାଙ୍କ କଥା ଯଦି ଯୋଶୋଦା ମା ଙ୍କ କଥା ଆମେ ପଦେ ଜାଳିଦେଲେ କି କଣ କହିଲେ ଆମେ କଣ ସହିପାରିବାନି। ମୁଁ ମୋ ମୁଁ ମୋ ଶାଶୁ କଥା କହୁଛି ଗୋଟେ ଦେଖ ମୋ ଶାଶୁ ବହୁତ ଭଲ ମୋ ଶାଶୁ ବହୁତ ଭଲ ଦେଖ ମୁଁ ଗୋଟେ ଗୋଟେ ପୁଅ ବି ମୋ ଶାଶୁ ମାନେ ଏଁ ଗୋଟେ ପୁଅ ସେ ଗୋଟେ ଝିଅ ସେ ତାଙ୍କ ଝିଅ ବାହା ହେଇ ଯାଇଛନ୍ତି। ସେ ମତେ ଭଲ ଝିଅ ଭଳିଆ ଦେଖନ୍ତି ବି ମୁଁ ତାଙ୍କୁ କାହିଁ ତାହେଲେ ମା ଭଳିଆ ଦେଖିବିନି। ସିଏ ଯଦି ମତେ ଝିଅ ଭଳିଆ କରିପାରିଲେ। ମତେ ସେ ଝିଅ ଭଳିଆ ଦେଖନ୍ତି ଆଜ୍ଞା କୁହନ୍ତୁ କୁହନ୍ତୁ।
ଅଛନ୍ତି ବି ମାନେ ଭଲ ଶାଶୁ ଅଛନ୍ତି ଖରାପ ଶାଶୁ ବି ଅଛନ୍ତି। ଆଜିକାଲି ଦେଖ ଦେଖୁଛ ଯୁଗ କିନ୍ତୁ ସେ ଖରାପ ଖରାପ ହୁଅନ୍ତୁ ପଛେ ନିଜ ମା ଭଳିଆ ଆମେ ତାଙ୍କୁ ଯଦି ଚାହିଁ ସେ ନିହାତି ବି ବଦଳି ପାରିବେ। ଆମେ ଯଦି ତାଙ୍କୁ ସି ଆମକୁ ଗାଳି ଦେଲେ ଆମେ ତାଙ୍କୁ ଗାଳି ଦବା ସେଟା କଣ ଠିକ୍?
ନା ସେଟା ଠିକ ନହିଁ ସେଟା ବହୁତ ଭୁଲ। ସେ ଯାହା ହେଲେ ଆମ ଗୁରୁଜନ ଆମ ମା ଆମକୁ ପଦେ କହିପାରିବେ। ତାଙ୍କର ଅଧିକାର ଅଛି ଆମକୁ କହିବା ପାଇଁ। ଆମେ କାହିଁକି ତାଙ୍କ କଥା ଆମେ ଶୁଣିବା ଦରକାର ବି ସିଏ ଆମେ ଭଲ ପାଇଁ କହୁଚନ୍ତି ଆମର ଯଉଟା ଭୁଲ ହବ ସେ କହିବେ। ହ ସେତିକି ହକ ଅଛି ବୋଲି ସେ କହୁଛନ୍ତି ନା ଆଉ। ମାନେ ସେଇଟା ବୁଝିବା ଦରକାର ସେଇଟାତେ ବୁଝିବା ଘର ବି ଦେଖ ସୁନ୍ଦରରେ ଚଳିବ।
ନିହାତି ଆଉ ଯଦି ଗୋଟେ ମା ଆମେ ମନ୍ଦିରକୁ ଯାଉଛେ ଏଠି ମନ୍ଦିରକୁ ଯାଉଛେ ସେଉ କମଳା ସବୁ ନେଇକି ଯାଉଛେ ମାଆଙ୍କ ପାଖ ରେ ଆଜି ପୂଜା କରିବା କିନ୍ତୁ ଘରରେ ଯୋଉ ମା ଥିବା ତାଙ୍କ ମାନଙ୍କୁ ଆମେ ଖାଇବାକୁ ଦବାନି। ତାଙ୍କ ଯତ୍ନ ନବାନି ତାହେଲେ ଏଇଟା କଣ ସବୁ ମାନେ ଠିକ ହବ ନା ଭୁଲ ହବ?
ସେଇଟା ବହୁତ ଭୁଲ ଯିଏ ବାପା ମା ହଉଛନ୍ତି ଆଗ ଠାକୁର। ପଛରେ ହଉଛନ୍ତି ବାହାରେ ଯୋଉ ଅଛନ୍ତି ମନ୍ଦିରରେ ସେ ହଉଛନ୍ତି ପଛ ଠାକୁର ଇଏ ହଉଛନ୍ତି ଆଗ ଏମାନେ ହଉଛନ୍ତି ଚଳନ୍ତି ଠାକୁର। ଆଙ୍କୁ ଆମେ ଯେତିକି ମାନେ ଦେଖ ତାଙ୍କ ଯତ୍ନ ନେଇକି ମାନେ ଖାଇବା ପିଇବାଠୁ ତାଙ୍କ ଭଲ ମନ୍ଦ ବୁଝିକି ଆଙ୍କ ଯତ୍ନ ନେବା ଯଦି ଆମେ ସେଠିକି ଯିବା ବି ଦରକାର ନାହିଁ। ବାହାର ଯୋଉ ମାନେ ମନ୍ଦିର ଯୋଉ ଠାକୁ ଆମ ଯିବା ଆମର ଚଳନ୍ତି ଠାକୁର ଆମ ପାଖରେ ରହିଲେ ତାଙ୍କ ସେବା ଆମେ ଯେ ଟେ କରିପାରିବା ଆଉ ଏବେକା କିଛିଟା ଲୋକ ଅଛନ୍ତି ତାଙ୍କ ମାନେ ତାଙ୍କ ମାଇଣ୍ଡ ରେ କଣ ପଶୁଛି ସେମାନେ ଯାଇକି ବାପା ମାଙ୍କୁ ବୃଦ୍ଧାଶମରେ ଛାଡି ଦଉ
ଛାଡି ଦଉଛନ୍ତି ଯୁ ହଁ ଖାଇବାକୁ ବି ଠିକ ସେ ଦଉନାହାନ୍ତି ମାନେ ଦେଖିବ ପ୍ରାୟ ବାଡା ବାଡି ବି କରୁଛନ୍ତି। ସେଇଟା ହିଁ ଭୁଲ କରୁଛନ୍ତି କାହିଁକିନା ଆମେ ଯଦି ତାଙ୍କ ଲୋକମାନଙ୍କୁ ବାଡ଼େଇବା ତାଙ୍କୁ ଖାଇବାକୁ ଦବାନି ଆମ ସିଏ ରହିଛନ୍ତି ନା ଆମ ମାନେ ସି ମନରେ ଭାବ ଥିବେ ଛୋଟବେେଳୁ ମୋ ପିଲା ବଡ ହବେ ବଡ ହେଇକି ପାଠ ପଢିବେ। ପାଠ ପଢିକି ଆମକୁ ଉ ରୋଜଗାର କରିକି ପଇସା ଦେଇକି ବଡ ମଣିଷ କରିବେ, ସେମାନେ ବଡ ମଣିଷ କଲେ ସବୁ କଲେ। ଆ ସିଏ ଯଦି ଆମ ପାଇଁ କଷ୍ଟ ସହିକି ଆମକୁ ଏଡିଟେ କରିପାରିଲେ, ଆମେ କାହିଁକି ତାଙ୍କ ପାଇଁ କରିବାନି। ସେଇଟା ହିଁ ଦିଦି ଶୁଣ ସେଇଟା ଯଦି ଗୋଟେ ପୁଅ ହିଁ ପୁଅ ହିଁ ଚାହିଁଲେ ସବୁ କିଛି କରିପାରିବ, ଗୋଟେ ପୁଅ ନି ଜ ଶାଶୁକୁ ଯଦି ମା ଭଳିଆ ଦେଖିବ, ଗୋଟେ ଉ ବୋହୂ ଯ ଦି ଶାଶୁକୁ ମା ଭଳିଆ ଦେ ଆମେ ଯେମ ତା ଙ୍କ ମାଙ୍କୁ ଚାହିଁବା, ଆମ ମାଙ୍କୁ ବି ସିଏ ବି ଚାହିଁବା ନିହାତି ଦରକାର। ସେ ପୁଅ ଟା ବି ନିହାତି ଚାହିଁବା ଦରକାର, କାହିଁକି ନା ମୋ ବାପା ମା ମୋ ବାପା ଯେମିତି ମୋ ବାପା ମା ଯେମିତି ତାଙ୍କ ବାପା ମା ବି ସେମିତି। ଦୁଇ ପଟରୁ ହିଁ ସ୍ୱାମୀ ସ୍ତ୍ରୀ ଯଦି ପରିବାର ଯି ଯୋଉ ଦି ଘରକୁ ଦେଖିବେ ଦୁଇ ଦୁହିତା ଦୁଇ କୂଳକୁ ହିତା ଦୁଇ ପରିବାର ହିଁ ଭଲରେ ଚଳିବ। ଆଉ ଯଦି ମନେ କର ମୋ ବାପା ମାଙ୍କୁ ସେମାନେ ଦେଖିବେନି। ତ ଆମେ କହିବା ହେ ମୋ ବାପାଙ୍କୁ ସିଏ ଦେଖିଲେନି, ମୁଁ ତା ବା ହେଇଟା ଠିକ ନୁହେଁ। କାହିଁକି ନା ଉ ହଁ ନିହାତି ସେଇଟା ହିଁ ଭୁଲ କଥା, କାହିଁକି ନା ମନରେ ଭାବିବ ହଁ ମୋ ବାପା ମା ବି ସିଏ, ହଁ ଦିଟା ବାପା ମାଙ୍କୁ ଛାଡିକି ଆସିଲେ କଣ ହବ ଆମର ତ ଆଉ ଯୋଡ଼େ ବାପା ମା ଅଛନ୍ତି ସେଇଟା ହିଁ
କଣ କହିଲେ ଏଇଟା ଯଦି ଆମ ଭଳିଆ ଯଦି ସମସ୍ତେ ସେଇଟା ଭାବନ୍ତେ, ଲୋକ ଦେଖ ବୃଦ୍ଧ ଆଶ୍ରମ ବି ଲୋକ ଙ୍କୁ ମାନେ ବାପା ମାଆଙ୍କୁ ଛାଡ଼ନ୍ତେନି କିନ୍ତୁ ଲୋକଙ୍କର ଏଇ ଭାବନାରେ ଗୋଟେ ମା ମାନେ ଛୋଟ ବୟସରେ ତା ଛୁଆକୁ ଖାଇବାଠୁ ମାନେ ଖାଇବା ଠ କୁ ଚାଲିବା ଶିଖଉଛି ମାନେ ମୁଁ କଥା କହିବା ଶିଖଉଛି। ଚାଲିବା ସେ ସିଖଉଛି ସେ ଝୁଣ୍ଟି ପଇଲେ ତାକୁ ଇଏ ଉଠଉଛି ମୋ ଛୁଆର ଖଣ୍ଡିଆ ଖାବରା ହେଲେ।
ଉଁ ମାନେ ସବୁ କିଛି ହିଁ ମା କରୁଛି। ଆମେ ଏଇଠି ପାଠ ପଢ଼ିଲାଣି ଶୁଣ ବାପା ମାନେ କଣ ବାହାରେ ଯାଇକି ରହିଲେ, କାମ ଫାମ କଲେ ଆମେ ମା କଣ ସ କାଳୁ ଉଠିଲା ପରିବାର କଥା ବୁଝିବ ପିଲା ଛୁଆ କଥା ବୁଝିବ। ଇଏ ମାନେ ପରିବାରରେ କିଏ ଖାଇଲା ନ ଖାଇଲା ବୁଝିବ ସବୁଟା ହିଁ ବୁଝିବ ମା।
ଆଜ୍ଞା ଆଜ୍ଞା।
ଛଡ଼ା ଦୁନିଆରେ ବି କେହି ବି ମାନେ ଏମିତି ନାହାନ୍ତି ମା ଋଣ
ହୁଁ ମାହା ମା ର ମୂଲ୍ୟ କେହି ଦେଇପାରିବେନି, ମା ମାନେ ନାଁ ଦେଖ ମା ମାର ନାଁ ହିଁ ନିଆରା।
ଆଜିକାଲି ପିଲା ଦେଖୁଉବ ବାହା ହେଇସାଲା କଣ ମାଙ୍କ ଉପରକୁ ପଇସା ଫୋପାଡ଼ିିଦେ ତୁ ପଇସା ଧ ମୁଁ ଚାଲଲିି ମୋର ମୁ ହାଡେ ରହିବି। ମାନେ ପ୍ରାୟ ଲୋକ ବି ପଳଉଛନ୍ତି ସେଇଟା କଣ ଠିକ କରୁଛନ୍ତି।
ଏ ନା ସେଇଟା ଠିକ ନୁହେଁ, କେତେ ମା ଗୋଟେ ଗର୍ବରେ ରଖି କେତେ କଷ୍ଟ କେତେ ଯନ୍ତ୍ରଣା ପାଇକି ତମକୁ ଜନ୍ମ ଦଉଛନ୍ତି, ତମେ ମାନେ ଦେଖିଲା ବେଳକୁ ବଡ ହେଲା ପରେ ସେ ମା କୁ ତମେ ଭୁଲି ପାଉଛ। କେବେ ବିି ମାଆ ବାପା ସବୁ କର, ମାଆ ବାପା ହଉଛନ୍ତି ଚଳନ୍ତି ଠାକୁର ତାଙ୍କୁ କେବେ ବିି ଭୁଲିବା କଥା ନୁହେଁ।
ଆଉ ସେଇ ଠାକୁରଙ୍କୁ ଯଦି ଆମେ ପୂଜା ନ କରି ବା ଆଉ ମନ୍ଦିରକୁ ଯାଇକି ମନ୍ଦିରରେ ପୁଜା କଲେ ଆମର କିଛି ବି ଲାଭ
ନା ମନ୍ଦିରକୁ ଯାଇକି ପୂଜା କରି କିଛି ବି ଲାଭ ନାହିଁ, ଠାକୁର ପା କହିବେ କହିବେ ତମେ ଚଳନ୍ତି ଠାକୁର ତମର ସେଠି ତମ ଘର ତାଙ୍କୁ ତ ତମେ ପୂଜା ଦାୟିତ୍ବ ନେଇପାରୁନ।
ହଁ ହଁ ଦିଦି ଆଉ ଗୋଟେ କଥା ଦେଖିବ ପ୍ରାୟ ବଞ୍ଚିଥିଲା ବେଳେ ମ